ନା।
ନାଇଁ।
ହଉ।
ହଁ ଏବେ ଶୁଭିଲା।
ଟିକେ ବାହାରକୁ ପଳେଇ ଆସ। କିଛି ବି ଶୁଭୁନି ପୁରା କଟିଯାଉଛି ଫୁଣି କଟିଯିବ କଲ୍ ଟା।
ଶୁଣି ପାରୁଚନ୍ତିି।
ହଁ ହଁ। ଶୁଣୁଚନ୍ତି।
ହଁ ତ ଶୁଭୁଛି।
ହଁ ଏବେ ଶୁଭିଲା।
ଅ ହ‌।
ପ୍ରୋବ୍ଲେମ ରହୁଛି ଅଧିକ ବୋଲି କଟି ଯାଉଛି।
ଆଉଁ ଅସୁବିଧା କିଛି ହଉଛି ଆଉ ବାର୍ତ୍ତାଳାପରେ ଆଉ।
ହୁଁ।
ଆଉ।
ଆଉ।
ଜାଣିଛନ୍ତି ଏବେ ସବୁ କଣ ହଉଛି ଆମ ଦୁନିଆରେ। ବୃଦ୍ଧା ଆଶ୍ରମରେ ବହୁତ ମାନେ ବୃଦ୍ଧା ଆଶ୍ରମରେ। ବହୁତ ପୁଅମାନେ ତାଙ୍କ ବାପା ମାଙ୍କୁ ନେଇକି ଛାଡି ଦଉଛନ୍ତି ଏମାନେ କଣ ଠିକ କରିୁଛନ୍ତି।
ନା ସମ୍ପୂର୍ଣ୍ଣ ଭୁଲ।
ଆପଣଙ୍କ ମତ ଟା ଟିକେ ଦେବେ।
ଦେଖନ୍ତୁ ଯଦି ଦୁନିଆରେ। ଛୁଆଙ୍କ ପାଇଁକା। ସେ କଣ ପ୍ରବାସ ବିଦ୍ୟାଳୟ ଯୋଉ।
ହଁ।
ଛୁଆଙ୍କ ପାଇଁ ଯଦି ସେ ସବୁ ବନ୍ଦ ହେଇଯିବ ତାହେଲେ ବୃ ବୃଦ୍ଧାଶ୍ରମ ବି ବନ୍ଦ ହେଇଯିବ ଛୁଆମାନେ ଛୋଟ ବେଳୁ ବାହାରେ ରହିଲେ। ତ ବାପା ମାଆଙ୍କ। ସ୍ନେହ ଶ୍ରଦ୍ଧା ଭଲ ପାଇବା କିଛି ପାଇଲେନି ତେଣୁ କରି। ଛୁଆମାନେ ବି ଯେତେବେଳେ ବଡ ହଉଛନ୍ତି ତାଙ୍କ ଛୁଆ ମାନଙ୍କୁ ଛାଡି ଦଉଛନ୍ତି। ନିଜ ବାପା ମାଆଙ୍କୁ ବି ନେଇ ଛାଡ଼ି ଦଉଛନ୍ତି। କିନ୍ତୁ ଭୁଲ କରୁଛନ୍ତି ସେମାନେ। କିନ୍ତୁ ଭୁଲ କରୁଛନ୍ତି।
କି ସେମାନେ ଯୋଉମାନେ ବାହାରେ ଯୋଉ ଛୋଟ ପିଲାମାନେ ରହୁଛ ଛନ୍ତି ସେଇ ବିଦ୍ୟା କହିଲେ। ଆଉ ଯୋଉମାନେ ବି ଅଛନ୍ତି ବାପା ମାଙ୍କ ପାଖରେ ସେମାନେ ବି ଏମିତିଆ କାମ କରୁଛନ୍ତି ବହୁତ କେମିତି। ସେ ଭୁଲି ଯାଉଛନ୍ତି ଗୋଟେ ମା। ଗର୍ଭରେ ଦଶ ମାଶ ଦିନ ଦିନ ଧରିକି ତାକୁ ଜନ୍ମ ଦେଇଛି କେତେ କ ଷ୍ଟ କରି କି ମରଣ ସାଙ୍ଗରେ ଲଢେଇ କରିକି। ତାପରେ ରାତି ରାତି ଅନିଦ୍ରା ହେଇଛି ତାର ସବୁ କରିଛି। ମାନେ ମଳ ପରିସ୍ରା କଣ ନ କରିଛି ସେ। ଏତେ ଛୋଟରୁୁ ବଡ କରିଚନ୍ତି, ତଥାପି ସେଏ-ଏ ମାନେ ଭୁଲି ଯାଉ ଛନ୍ତି ସେସବୁ ବଡ ହେଲା ପରେ, ବାପା କେତେ କଷ୍ଟ କରି ନି ନିଜ ପାଇଁ ହଳେ ଡ୍ରେସ୍ କିଣୁ ନଥିବେ ବାପା, କିନ୍ତୁ ପରିବାର ମୁହଁରେ ଦାନା ଦଉଥିବେ। ମା ବି ସେମିତି ନିଜେ ଭଲ ଖାଉନଥିବ କିନ୍ତୁ ପିଲାଙ୍କୁ ଖୋଉଥିବ ପିନ୍ଧଉଥିବ।
ହୁଁ। କଣ କରିବା ଆଜିକାଲି ଦୁନିଆ ତ ସେଇଆ ନା।
ବହୁତ ଏବେ ଏମିତି ହେଲାଣି। କୁକୁରକୁ ଶୁଣନ୍ତୁ ଆଉ ଗୋଟେ କଥା କୁକୁରକୁ ଆଣିକି ବରଂ ପାଖରେ ରଖ୍ ରଖୁଛନ୍ତି ଭଲ ପାଉଛନ୍ତି, ମାନେ କିଣିକି ଆଣିକି ସେ ଅଲଗା ଦେଶର କୁକୁରଙ୍କୁ ସବୁ ଗାଧେଇ ଦେଉଛନ୍ତି, ଖାଇବାକୁ ତାଙ୍କୁ ପୁଣି ଦାମିକିଆ ଖାଇବା
ଆଢା ଜ ଯୟ ମତେ ବୋଉ ଫୋନ କ କରୁଚନ୍ତି। ଜ୍ୟୋତି ମଧସୁରଜ କିମୟା ପରବାନ ମୁ କୁହନ୍ତୁ ଟିକେ କଥା ହେଇଯାଏ ତାଙ୍କୁ
ବୋଉକୁ ଯିବେ କି ଆଣିବା ପାଇଁ?
ହଁ ବୋଧେ।
ଓ ଏତେ ଶୀଘ୍ର ବୋଉ ପଳେଇ ଆସିବେ ତାହେଲେ ନା?
ବୋଉ କି ଛୁଆମାନେ ଆସିବେ କେଜାଣି କୋଉମାନେ ଆସିବେ।
ସିଏ ବି ଗୋଟେ କଥା, ଛୁଆମାନେ ପା ଆ ଆସି ସାରିଲେଣି, ଆସିନାହାନ୍ତି। ହୁଁ
ଆଉ କଣ କୁହ।
ତମେ ଯିବ ଆଣିବାକୁ ଛୁଆଙ୍କୁ?
ବୋଉ ନନାଙ୍କ ଫୋନରୁ ଫୋନ୍ କଲ ବୋଉକୁ।
ତମେ ଟିକେ ବୋଉଙ୍କ କତିକି ଫୋନ କଲ ଆମେ କ ତାଙ୍କ ବୋଉ ଫୋନ୍ କରୁଛନ୍ତି ଛୁଆଙ୍କୁ ଆଣିବାକୁ କି ତାଙ୍କୁ ଆଣିବାକୁ।
ଆଉ କଣ କୁହ?
ଆଉ କୁହନ୍ତୁ ଆଉ। ଆଉ କଣ
ସମୟ ପରିବେଶ ବୋଧେ ଠିକ୍ ନାହିଁ କଥା ହେବା ପାଇଁ ଭାରି ଅସୁବିଧା ହେଉଛି।
ହଁ ପରା ଅସୁବିଧାର ସମ୍ମୁଖିନ ଶୁଣନ୍ତୁ ଦେଖନ୍ତୁ ଆଉ ଘର ଭିତରେ ତ ଭଲ ଶୁଭୁନି ଏଇ ବାହାରେ ଟିକେ ଆ ଆସିକି ବସିଲି ଏଇ ଶୁଣନ୍ତୁ, ଆଉ କଣ କରିବା।
ହଁ। ହଉ ଠିକ୍ ଅଛି ଯାହା ଯେମିତି ହବ ଆଉ କଣ କରିବା।
ହୁଁ
ଆଉ-ଉ-ଉ କହୁଥିଲି କି ଯୋଉ କଣ ଆଉ ଆଜି ରୋଷେଇରେ ଖରାବେଳ ପାଇଁ।
ଖରାବେଳ ପାଇଁ ଡାଲି ଟିକେ କରିଛି ଆମର ଯୋଉ ହରଡ଼ ଡାଲି ତାକୁ କିଛି ପକେଇନି ଖାଲି ପିଆଜ ଆଉ ଟିକେ ଜିରା ଟିକ୍ ଟିକେ ଲଙ୍କା, ସୋରିଷ ତେଲରେ ଛୁଙ୍କ ମାରି ଦେଇଛି। ଆଉ ଉଷୁନା ଭାତଟେ କରିଛି ଆମ ଘର ଧାନ ଯୋଉ ଅମଳ ହୁଏ। ସେଇଟା ଉଁଷା ହେଇକି ମାନେ ଉଷା ହେଇକି ଆମରି କଳରେ କୁଟା ହେଇଛି ହେଇକି ସେ ଚାଉଳଟି ବାହାରିଛି ସେଇଥିରେ ଭାତ ଦିଟା ରାନ୍ଧିଛି। ଆଉ ସେଇ ଡାଲି ଟିକେ କରିଛି ଆଉ ଯୋଉ ଭେଣ୍ଡି ଆମର ଜାଣିଥିବେ ପଢିଥିଲେ ଆମେ ହସ୍ତାଖରେ ଲେଖୁ ହ ଭେଣ୍ଡି ଗୋଟେ ଭଲ ପରିବା ସେ ଭେଣ୍ଡି ଆଳୁ ଟିକେ ଭାଜିଛି। ଆଉ ଆଳୁ ସିଝା ତ ନହେଲେ ହବନି ଆମ ଘରେ। ଆଳୁ ସିଝା ସମସ୍ତେ ଖୋଜନ୍ତି ଆଳୁ ସିଝେଇକି ଥୋଇ ଦେଇଛି। ବୁଝିଲେ ଆଚାର ଡବାଟି ଥୋଇଛି ବଢି ଦିଟା ଭାଜିକି ଥୋଇଛି। ଆଉ ଏଇନା କେ ଆମ ସାନ ବୋଉ ମୁଁ ତାଙ୍କୁ ଟିକେ ସୋରିଷ ଟିକେ ଜିରା ଟିକେ ନକା ରସୁଣ ଦିଟା ପିଆଜ ଦିଟା ବାଟିକି ତା ହଳଦୀର ଯୋଉ ଖଦଡା ଆମର ବାରିର ହଳଦୀ ଚାଷ ହୁଏ ଜାଣିଛନ୍ତି, ଯଉ ହଳଦୀ ଗୁଣ୍ଡଟା ହେଲା ଆଉ ଫେସା ହେଇକି କଳରେ। ଚଲା ହେଲା ତା ଖଦାଡାଟା କୁଟାକୁ ମୁଁ ବାଟଣାରେ ବାଟେ ସେଟା ନଷ୍ଟ କରେନି। ଗୁଣ୍ଡଟା ଡାଲମା ଭଜାରେ ପକାଏ ଆଉ ତରକାରୀ ପାଇଁ ଯୋଉ ବାଟଣା ବଟା ହୁଏ ଖଦଡାକୁ ବାଟେ। ସେଇ ଯୋଉ ବାଟି ଦେଇଛି ସାନ ବୋଉଙ୍କୁ ଦେଇଛି। ସିଏ ପୋଇ ଆଉ ପଣସ ମଞ୍ଜି ଆମର। ଆଳୁ ତାକୁ ପକେଇକି ଚୁଲିରେ ଟିକେ ଭାଜିବେ, ବୁଝିଲେ? ଚୁଲି ଖାଦ୍ୟ ରନ୍ଧା, ନାଇଁ ମୁଁ ମୁଁ ଚୁଲିରେ କରୁନାହିଁ କିନ୍ତୁ ଆମ ଶାଶୁମାନେ କରୁଛନ୍ତି ହେଲା। ଚୁଲିରେ ରୋଷେଇ ଆଉ ଜାଣିଥିବେ ତ ଚୁଲିରେ ରୋଷେଇ କଲେ ପୁରା ଶୀଘ୍ର ହବ। ଆଉ ଟିକେ ଭଲ ସ୍ଵାଦ ବି ଲାଗିବ। ଚୁଲି ରନ୍ଧା କିନ୍ତୁ ଏତିକି ଆ ପାଉଁଶ ଗୁରା ଯୋଉ ହବ ତାକୁ କାଢିବାକୁ ପଡିବ ଚୁଲିଟାକୁ ମାଟିରେ ଲିପିବାକୁ ପଡିବ। ଆଉ କଳାଟାକୁ ମାଜିବାକୁ ପଡିବ। ସେଥିପାଇଁ ମୁଁ ଯଦି ଏଇ କାମ କରେ ତାହେଲେ ମୋର ଯୋଉ ନଖ ତା ଭିତରେ ସେ ଯୋଉ ପାଉଁଶ ମାଟି କଳା ଏସବୁ ପଶିକି ମୋ ନଖଟି ପାଚେ। ମୁଁ ବହୁତ ମାନେ ଔଷଧ ସେବନ କଲି କିନ୍ତୁ ମୋର ଭଲ ହେଲାନି। ହେଟୁ ଲାଷ୍ଟକୁ ଜଣେ ଡାକତର ବାବୁ କହିଲେ ଆ ମାଟି ଫାଟି ଠାରୁ ଦୂରେଇ ରୁହନ୍ତୁ। ସେଇ ଦିନଠାରୁ ମୁଁ ଚୁଲିରେ କିଛି କରେନି ମତେ ମାନେ ଏମିତି ଅସୁବିଧା ହୁଏ ବୋଲି।
ଆଚ୍ଛା ଆଚ୍ଛା ଆଛା।
ବୁଝିପାରିଲେ ଏଇଆ ଆଉ। ଆଉ ଆପଣ ଯଦି କଣ କହୁଛନ୍ତି ଯଦି କଣ ଖାଇବେ ତାହେଲେ କୁହନ୍ତୁ? କଣ ଆଇଟମ କରନ୍ତୁ ଆଉ
ନାଇଁ ସେମିତି କିଛି ଇଛା ନାହିଁ ଦେଖିବା ଆଉ।
ଏଇ ସବୁ
ଆଉ ଆପଣଙ୍କର ତ ସବୁଠାରୁ ଭଲ ଫଳ ହଉଛି ଆମ୍ବ, ଆମ୍ବଟି ତ ସରି ଆସ ହେଲାଣି। ଆଉ
ମତ କଣ ପୁରା ସରିଗଲେ ଭାବିଛି ଏଇ ଯୋଉ ଆମର ସାଲେପୁରେ ଗୋଟେ ଦୋକାନ ଅଛି ହେଲା, ସେ ଦୋକାନଟିରେ ସବୁ ପିଲାମାନେ ଆଣିକି ଘରେ ଦେଇ ଯାଉଛନ୍ତି ଆମକୁ ସଉଦା। ହେଲା ଆମେ ଘରେ ବସିକି। ହଁ ମାନେ ତାଙ୍କୁ କହିଲେ ସିଏ ଆଣିକି ଦେଇ ଯାଉଛନ୍ତି। ମୁଁ ଭାବୁଛି ସେଇଥିରେ ଆମ୍ବଟିକୁ ମୁଁ ଛୁଆଙ୍କୁ କହିବି ମଗେଇବି। ଛୁଆମାନେ ଆଣିକି ଦେବେ ଆମ୍ବ ଯୋଡ଼ିଏ ଖାଇବି। ମୁଁ ଆଜି ଦେଖୁଥିଲି କେମିତିକା ଆମ୍ବ କେତେ ଟଙ୍କା କେତେ ଦା ଦେଖୁଥିଲି ଖାଇବି କିନ୍ତୁ ମତେ ହଁ ଷାଠିଏ ଟଙ୍କାରେ ଏକ ମାନେ ଗୋଟିଏ କିଲୋଗ୍ରାମ ଆଉ ଆମ୍ବ ଆଉ।
ଆଛା କେଜିଏ ହବ ଆଉ।
ହଁ ଏକ କିଲୋଗ୍ରାମ ଆଉ।
ହଉ ଠିକ ଅଛି ଆଣିକି ଖାଇବା ଆଉ। ଆଉ ଆପଣ ସଜନା ଶାଗ ଖାଇବାକୁ ଭଲ ପାଆନ୍ତି।
ଭଲପାଏ ଯେ କିନ୍ତୁ କଣ କହିଲେ ମାନେ ସାରୁ ଆଳୁ ଆଉ ଯୋଉ ବାଇଗଣ ପଡ଼ିଥିବ। ଆଉ ତରକାରୀରି ସମସ୍ତେ କୁହନ୍ତି ବଢି ପକେଇବାକୁ ମତେ ସତ କଥା ବଢି ଟେଷ୍ଟ ତରକାରୀରେ ଭଲ ଲାଗେନି। ଆଉ କିନ୍ତୁ ଭଲ ଲାଗେ ମତେ ଏମିତି ଖାଇବାକୁ ତରକାରୀ ବେଶୀ। ଜାଣିଛନ୍ତି ମାନେ ସଜନା ଶାଗ ତରକାରୀଟା ଯୋଉଁ ମୋର ସବୁଠାରୁ ପ୍ରିୟ।
ଭଲ ଆଉ।
ସଜନା ସବୁଠାରୁ ପ୍ରିୟ ମୋର କିନ୍ତୁ ଭଜା ମତେ ଏତେ ସଜନା ସାଗର ଭଲ ଲାଗେନି। ଆପଣଙ୍କୁ କଣ ଲାଗେ କୁହନ୍ତୁ?
ମତେ ଭଲ ଲାଗେ ସଜନା ଶାଗ ଭଜା ଭଲ ଲାଗେ। ଯୋଉଟା ଟିକେ କଖାରୁ ପଡ଼ିକି ହୋଇଥାଏ ମିଠା ମିଠା ଲାଗେ ମତେ ଭଲ ଲା
ମତାଶ୍ରି ଜନ୍ମଦାତ୍ରୀ ତମକୁ ଯିଏ ଜନ୍ମ ଦେଇଛନ୍ତି ଦଶ ମାସ ଗର୍ଭରେ ଧରିକି। ସିଏ ତମକୁ ଖୋଜୁଛନ୍ତି ବହୁତ ଖୋଜା ଖୋଜି କଲାଣି। ଆଉ କହିଦେବି କି ଆପଣଙ୍କ ଠିକଣା ଆପଣଙ୍କ ଠିକଣା ଦେଇ ଦେବି କି?
ନାଇଁ ମୁଁ ଯାଉଛି ତାଙ୍କ ପାଖକୁ। ହଁ।